ହ୍ୟାଲୋ।
ହ୍ୟାଲୋ।
ହଁ ସାର୍ ଭଲ ଅଛନ୍ତି ସାର୍ ଭଲ ଅଛନ୍ତି।
ଭଲ ଅଛି।
ଖାଇ ସାରିଲେଣି।
ହଁ ସେମିତି।
କଣ ଖାଇଲେ?
ଭାତ, ଡାଲି, ପନିର୍ ଭଜା। ଆଉ ମିକ୍ସଚର ଆପଣ କଣ ଖାଇଲେ।
ଖାଲି ଭାତ, ଡାଲି, ଆଳ ଆଳୁ ଚଟନି। ଆଉ ପୋଟଳ ତରକାରୀ। ଚିଙ୍ଗୁଡ଼ି ହେଇଥିଲା କାଲିର ଚିଙ୍ଗୁଡ଼ି ଖାଇଲି। ଆଉ ଇଲିଶି ମାଛ ହେଇଥିଲା ଖାଇଲି। ଭଲ ଲାଗିଲା ଆଉ ପଖାଳ ଭାତ ଖାଇଲି ଆଉ।
ଓ ହୋ ଏମିତି କଥା କି।
ହୁଁ। ଆଉ ମୁଁ ଆପଣଙ୍କୁ ଗୋଟେ ହାସ୍ୟ କବିତା ଶୁଣେଇବାକୁ ଚାହୁଁଚି ଯାହାକି ମ ତେ ଭଲ ଲାଗିଲା ହଁ ଶୁଣନ୍ତୁ। ଗୋଟେ ସରକାରୀ ସ୍କୁଲ୍ କୁ ସ୍କୁଲ୍ ନିରିକ୍ଷିକ। ହଠାତ୍ ପରିଦର୍ଶନରେ ପହଞ୍ଚି ଗୋଟେ ଶ୍ରେଣୀକୁ ପଶିଯାଇ ବ୍ଲାକବୋର୍ଡରେ ଲେଖିଲେ କି ନାଚୋ।
ପିଲାଙ୍କ ଆଡ଼େ ଅନେକ କହିଲେ ଆଚ୍ଛା ପିଲା ରେ କହିଲେ ଏଇଟା କଣ ଲେଖା ହେଇଚି। ସମସ୍ତଙ୍କ ହାତ ଉପରେ ଉଠିଲା ପରେ ସମସ୍ତେ କହିଲେ। ସାର୍ ମୁଁ କହିବି ମୁଁ କହିବି କିନ୍ତୁ। ସାର୍ କହିଲେ ଆରେ ବା ପିଲେତ ବଢ଼ିଆ କହୁଚନ୍ତି। ପିଲେ ତ ବଢିଆ କହୁଚନ୍ତି।
ଅ ଅ ଅ।
ଦେନ୍ ଦେନ୍ କୁହନ୍ତୁ କୁହନ୍ତୁ। ହଁ ହେଲୋ ଦେନ୍ କହିଚାଲନ୍ତୁ। ଗୋଟେ ଜିଲ୍ଲାରେ ଆନ୍ଦୋଳନ ପିଲାଟି ଚଟା ବଟ ପଛ ପେଇ ରଖ
ସାର୍ ମଟୁରେ
ହୁଁ।
ତ ପିଲାମାନେ କହିଲେ ସେ ନେଚରକୁ ନଟୁରେ। ଝିଅ ପାଠ ଝିଅ ଉଠି ପଡ଼ିକହିଲା ସାର୍ ନତୁରେ। ବିରକ୍ତ ହୋଇ ନିରୀଖକ ମ୍ୟାଡ଼ାମଙ୍କ ଆଡ଼େ ଅନେଇ କହିଲେ ଇଏ କିସ ଏମାନେ ନେଚରକୁ ନ ଦୂରେ କହିଛନ୍ତି କଣ ଏମିତି ପାଠ ପଢ଼ୁଛୁ ସମସ୍ତେ ପିଲାମାନଙ୍କୁ ତମେ ଶିକ୍ଷକ କିନ୍ତୁ ଶାନ୍ତ ଭାବରେ କହିଲେ ସାର୍ ଏମାନେ ମଟୁରେ ହୋଇନାହାନ୍ତି। ଯେବେ ମଟୁରେ ହୋଇବେ ଆପ ଆପଣ ଠିକ୍ କହିବେ। ନିରଖକ ରାଗରେ ସିଧା ପଞ୍ଚମ କହିଲେ ଆରେ କ୍ଲାସରୁ ବାହାରି ସିଧା ଅଥବମ କୋଠରୁ ପହଞ୍ଚିଲେ। ରାଗୀ କି କହିଲେ ପ୍ରିନ୍ସିପାଲ ସାହେବ ଏ ସ୍କୁଲରେ ଏ କଣ ସବୁ ଚାଲିଛି? ପିଲା ନାଚରକୁ ନଟୁରେ କହୁଛ ଶିଖି ଶିକ୍ଷିକା ମ୍ୟାଚରକୁ ମଟୁରେ କହୁଛନ୍ତି। ପ୍ରିନ୍ସିପାଲ ନିରୀକ୍ଷକ ଚୌକରେ ବସିବା ଅନୁରୋଧ କରି କହିଲେ ସାର୍ ଆପଣ କାହିଁକି ଏତେ ବ୍ୟସ୍ତ ହଉଛନ୍ତି। ଛାଡ଼ନ୍ତୁ ସେ କଥା ଚାଲନ୍ତୁ ଗେଷ୍ଟ ହାଉସରେ ଲଞ୍ଚ ପ୍ରସ୍ତୁତ ହୋଇଗଲାଣି ସେଗୁଡ଼ାକ ନିଜର ନିଜର ଫୁଟୁରେ ବିଗାଡ଼ୁଛନ୍ତି। ଆମେ କାହିଁ ବିିଗାଡ଼ିବା। ତ ଆମେ ସେ ବିଷୟରେ ଚିନ୍ତା କରିବା ଦରକାର ନାହିଁ ପିଲାମାନେ ମାଟୁରେ ହେଇଗଲେ ସେ ଆପେ ଆପେ ସେଇଟା ଭଲ ହେଇଯିବେ। ତ ଅକଲଗୁଡ଼ମ୍ ନିରୀକ୍ଷକଙ୍କ ସେ ରାଗରେ ଚିଲାଇ କହିଲେ ଆରେ ଯଦି ଉପର ବାଲା ପ୍ରେସର୍ ମୋ ଉପରେ ନ ଆଥାନ୍ତା ମୁଁ ତୁରନ୍ତ ସ୍କୁଲ ବନ୍ଦ କରିଦେଇଥାନ୍ତି। ତୁମ ସମସ୍ତଙ୍କୁ ଦରଖାସ୍ତ କରିଦେଇଥାନ୍ତି।
ମୋର ବି ପକ୍ଷ ଶୁଣନ୍ତୁ। ମୁଁ ବି ଏପଟେ ମୋର ବି ଗୋଟେ ଆର୍ଟିକଲ ଅଛି ମୁଁ ସେଇଟା ଶୁଣିବାକୁ ଚାହୁଁଛି।
ଓହୋ।
ଶୁଣେଇବି?
ହଁ ନିଶ୍ଚିତ ଭାବରେ ଶୁଣାନ୍ତୁ।
ମୋର ଆର୍ଟିକିଲ ନାଁ ହେଉଛି କୁକୁର ମା କୁକୁର ମା। ବେଟୁ ପରଫ ଓମ୍ ନମ ଶିବ ଜଗଦୀଶ ସାହୁ କାରଣ ମୁଖ୍ୟ ସତ୍ର ଓମ୍ ହେଲା ଶରତ ବାବୁଙ୍କର ଏକୋଇର ବାଳ - - ବିଶ କିସର, ଅନ୍ଧର ଲଉଡି ଛୋଟର ବାଡି- - ଲକ୍ଷେ ଶିବ ପୂଜି ପାଉଚନ୍ତି ପିଲାଟାକୁ। ପିଲାଟା ଶୁନା ପିଲା। ହେଲେ ଟିକେ ସ୍କ୍ରୁଡ଼ ଡିଲା। ବାପା ମାଆ ଯେତେ ଟାଇଟ୍ କଲେ ବି ବେଟ୍ର କୁଲ ପୁରା ଡିଜିଷ୍ଟାଣ୍ଡ। ସିଏ ଢିଲା ଢିଲା ଆଉ ଢିଲା ଢିଲା ହୋଇ ଚାଲିଛି ଆଗକୁ ଆଗକୁ - - ସତ କିୀ ନୁହଁ ତ ଜଣା ନାହିଁ। ହେଲେ ଲୋକମାନୋନ କୁହନ୍ତି ବିଟୁ ଜନ୍ମ ବେଳ କୁଆଡେ ଗୋଟେ ନର୍ସ - - କୁ ଆଖି ମାରିଦେଲା ସୋ ନର୍ସ ଭା ପ୍ୟ ଭାଗ୍ୟ ବଦଳିଗଲା। ମାନେ ତା ପରଦିନ ପ୍ରମୋସନ୍ ଲେଟର୍ ଆସିଗଲା ଖାଲି ସେତକ ନୁହଁ। ବିଟୁ ଘରେ ପାଦ ଆଉ ଦେଉ ଦଉ। ଶରତ ବାବୁଙ୍କ ଦୁଇ ଲକ୍ଷ ଟଙ୍କା- - ଏଇ ଏରିଆ ର - - ଦୁଇ ବର୍ଷ ମୁଏ ଧରି ମିଳୁନଥିଲା ସଙ୍ଗେ ସଙ୍ଗେ ଆକାଉଣ୍ଟର- - ଖାଜର। ସତକ ନୁହଁ ଷ୍ଟୋର ରୁମ କାହିଁ କେଉଁ କୋଳରୁ ସ୍ ସିଲିଂ ଫ୍ୟାନ୍ ଟା ଖରାପ ହେଇ ପଡିଥିଲା ଅର୍ଥାତ୍ ଘୁରିବାରେ ଲାଗିଲା। ଶରତ ବାବୁଙ୍କ ପତ୍ନୀ ଯୋଗମାୟା ପୁରା ଇମୋସନାଲ। ଏ ବୁଢା ମହାଦେବ ଏତେ ଦିନର ତପସ୍ୟା ପରେ ମୋ ଉପରେ କରୁଣା ବର୍ଷା କରିଥିଲେ, - - ପ୍ରଭୁ ପୁଅକୁ ପୁଅ ତ ଦେଲେ, ତା ସାଙ୍ଗେ ଚମତ୍କାର ସବୁ ଫ୍ରି ଢାଳି - - ପୁଚ, ପୁଅ ଜନ୍ମ ହଉ ହଉ ତାକୁ ଡେଲିଭରି କରୋଇ ଥିବା ନର୍ସ ପ୍ରମୋସନ ଆଙ୍କର ଦିଲକ୍ଷ ଏରିଆରେ ମିଳିଗଲା। ପୁଣି ଖରାପ ହୋଇଥିବା ଫ୍ୟାନ ମନକୁ ମନ ଘୋରିବାକୁ ଲାଗିଲା। ହେ ପ୍ରଭୁ ତମେ ନିଜ ଅବତାର ନେଇ ଆସିଲ କି ତମର କେଉଁ ବାହାନକୁ ପଠେଇଦେଲ। ନାଇଲ ରାନି ଶିବୁ। ତାଙ୍କର ବାହାନା ନୁହଁ କେଉଁ ଭୂତ ପଠେଇଛନ୍ତି ଦେଖ। ଏବେ ରୁଷ ୟୁକ୍ରେନ ଯୁଦ୍ଧ ପାଇଁ ଶିବ ବାବୁ ନିଜର ଆଶିଷ୍ - - ତା ନନ୍ଦୀ ବାବୁଙ୍କ ସହ ମର୍ତ୍ତଲ- - ଲୋକ ଦମନ କରୁଛନ୍ତି ଏଣୁ ଯେହେତୁ ତ ତାଙ୍କର- - ଅକିଞ୍ଚନ ଭୁକ୍ତ ତତେ ଟିକେ ଚମତ୍କାରୀ ପବନ ବାଜିଗଲା। ସତନା କଣ ମାକୁ ସତରେ କହିବାକୁ ଗଲେ, ମୋ ଭଉଣୀ ଯଗମା- - ତୁ ଟିକେ ଆଉ ବାୟା ଦୁନିଆ ଟା ତ ମାୟାରେ ବାୟା। ଆଉ ତୁ ହେଲେ ସେଥିରେ କାୟା। ବୋଧେ ଝିଟି ପିଟି ଡେଇଁ ଡେଇଁ ସୁଇଚ୍ ଟା ଅନ୍ ହୋଇଯାଇଛି। ଏଣୁ ଫ୍ୟାନ ଘୁରିଲା। ଆଉ ବିକେ ଭିଣଙ୍କ ଆକାଉଣ୍ଟ ଆସିଥିଲା। ଦୁଇ ଲକ୍ଷ ଟଙ୍କାରେ। ଆରେ କାଲି ଏଲ ଆଇ ସି ବାଲା ଆସିଥିଲେ ଆଉ ଟଙ୍କା ଦେଇ ଯାଇଥିଲେ। ତାଙ୍କର ଗୋଟେ ବୀମା କଣ ମାଚିୟର ହେଇଗଲା। ସେଇ ପଇସାଟା କାଲି ବ୍ୟାଙ୍କ ଯାଇ ଡିପୋଜିଟ କରି ଆସିଥିଲେ। ଯାହା ଏବେ ଭିଣ ଭିଣଙ୍କ ଆକାଉଣ୍ଟକୁ ଆସିଲି। କହିଲା କଣ ନା ଚମତ୍କାର ଚମତ୍କାର ନା ମଚତ୍କାର। ତାମାନେ ତୁ କଣ କୋହୁଚୁ। ମୋର ଏତେ ଦିନି ତପସ୍ୟା ଶୁଖୁଆ ପୋଡା ଥିଲା। ତାମାନେ ମୋର ଏଇ ସବୁ ପୁଅ ଶିବଙ୍କର ଆଶୀର୍ବାଦ ନୁଅଁ କିଏ କହିଲା ଲୋ ମା ଆମେ ତୁମେ ତ ମାୟାରେ ବା କାହିଁକି ତମର କନିଷ୍ଟ ଭ୍ରାତା ଉପରେ କହିବଧି। କ୍ତ ହୋଉଚ ତୁମର ଅନୁମାନ ସତ୍ୟ ପ ରେ ପୁତ୍ର ମହାପ୍ରଭୁଙ୍କ ର ଶିବଙ୍କର ଆଶୀର୍ବାଦ ନିଶ୍ଚେ। ନହେଲେ ଜନ୍ମ ହେଇ ହୋଉ ତୁତୁଲା ମୁଁ କୁ ସମ୍ପୂର୍ଣ୍ଣ ଭଲ ଭାବରେ କଥା ହେଇ ପାରୁନଥାନ୍ତା। କୁହନି କୁହନି ଏ ପୋଡା ମୁହାଁ କଥା? ଏଇନେ କହିବ ଦିଦି ଡାକ୍ତର ଦେଖେଇ ମୋ ତାତୁଲାକୁ କଥା ଭଲ କରିଦେଇଚି ଏତେ ବି ବେହିମାନ ନୁହଁ ମକୁ ସାହୁ। ତୁ କଣ କରିବାକୁ ଚାହୁଁଚ ଦିଦି ସତ କହିବା କିଆଁ ଡରିବି ସତ ପଛେ ପରେ ମ ସୁଇସାଇଡ କରିବି। ଏଇଟା ନିଶ୍ଚିତ ଚମତ୍କାର ନିଶ୍ଚୟ ଆର ସତ ଯେଉଁଟା ଗଣତା ଦେରେ ନିଶ୍ଚୟ ବିର କିଛି ଗୁଣ ଅଛି।
ହ।
ସ ତୁ ତ ଦିଦି ଏଇ ଦେଖୁ ବାହାରେରେ ସଣ୍ଢ ଗାଈରେ ଛାଡ଼ିଲା ଫେରେ ଆପଣ କଣ କହିବେ ନେଷ୍ଟେ ୟା ଉପରେ।
ନେକ୍ସଟେ ଆପଣ କେବେ ଦୁର୍ଗା ପୂଜା ବୁଲିବାକୁ ଯାଇଚନ୍ତି ମେଢ଼କୁ।
ହଁ ସେମ୍ତି।
କୁଆଡେ କୁଆଡେ ଦେଇଚନ୍ତି।
ରସୁଲୁଗଡ଼ ବରମୁଣ୍ଡା ଛତିଶିଗଡ ଛତିଶିଗଡ଼ କ ହିଲେ ଜନା ପଲି।
ହ।
ବ୍ଲା ବ୍ଲା ସାତଟା ଆଠଟା ଅଛି ଆଉ ମ ମ
କୁହନ୍ତୁ କୁହନ୍ତୁ ଭଲସେ କୁହନ୍ତୁ କୁଆଡେ କୁଆଡେ ଯାଇଥିଲେ।
ଏତେ ବି ବେଈମାନ ନୁହଁ ଏଇ ମକୁ ସାହୁ।
ଭୁଲିକି ଆସିି ଲି ଆଉ। ଆଉ ଖଣ୍ଡଗିରି ଯାତ୍ରା ବି ଆମର ଖଣ୍ଡଗିରିରେ ହୁଏ। ସେଇଠି ମାନେ ବୋହୁତ୍ ସାରା ସନ୍ନ୍ୟାସ ମାନେ ଆସନ୍ତି। ପୂଜା ଫୂଜି ହୁଏ ଯାହାର ଯଦି କଣ ଅସୁବିଧା ଅଛି ମାନେ ଜୀବନ୍ ରେ। ଫିର୍ ଯାଇକି ସବୁ କୁହନ୍ତି। ମାନେ ସେଇଠା ହବିସ୍ ଫବିସ୍ ନେଇକି ଆସନ୍ତି। ଆଉ ସେ କଣ ମାନେ ଦିଅନ୍ତି ତାବିଜ୍ ହରିକା ସେଇଡା ପିନ୍ଧିଲେ ସବୁ ଠିକ୍ ହେଇଯାଏ। ଆଉ ବୋହୁତ୍ ସାରା ଲୁଗା ଦୋକାନ ଅଛି। ଲୁଗା ଦୋକାନ ମାନେ ଏମିତି ପାଁଶହ ଚାରିଶହ ଟଙ୍କା ପ୍ରାଇସ୍ ଥାଏ ସବୁଠି? ପାଁଶହ ଚାରିଶହ ଟଙ୍କା ପୁଣି ବୋହୁତ ସାରା ମୂର୍ତ୍ତି ବି ଅଛି ଯେଉଟା କିି ଆ ମାନେ ଦୁଇଶହ ଶହେ ଟଙ୍କାର ମାଲା ଥାଏ ଯୋଉଟା କିି ଆଉ ମତେ ଭଲ ଲାଗେ ମୋ ସାଙ୍ଗମାନେ ବି ନେଇଥିଲେ ବୋହୁତ ସାରା ପାଞ୍ଚ ଛଅଟା ଖଣ୍ଡେ। ଠାକୁ ମାନେ ଗଣେଶ୍ ଗଣେଶଙ୍କ ମୂର୍ତ୍ତି ଦୁର୍ଗା ମୂର୍ତ୍ତି ଆଉ ଏମିତି ବୁଦ୍ଧଙ୍କ ମୂର୍ତ୍ତି ଯଦି ଟିଚର ମାନଙ୍କୁ ଶିକ୍ଷକମାନଙ୍କୁ ଦେବାର ଅ ଥିବେ ଏବେ ଆଉ ବୋହୁତ ସାରା କ୍ଲିପ୍ ଦୋକାନରେ ଥିଲା ଯୋଉଟାକି ଝିଅମାନେ
ହେଲନ ତେବେ ଡପ୍ ଡପ୍ ସାଉଣ୍ଡ ବି ବାଜୁଛି ଦେଉଛି ଲୋ ଦିଦି। ବୋଧେ ଆଇସ୍କ୍ରିମ ବାଲା ସେ ଯାହା ହଉ ଆମର ପୁତ୍ର ସ୍ୱାଗତମ ପାଇଁ। ଠିଆ ହେଇଛି ଶିବ ନିଜେ ତାଙ୍କ ବାହାନ ଷଣ୍ଢ ପଠେଇଛନ୍ତି ବୋଧେ। ନିଜ ଆଇସ୍କ୍ରିମ୍ ବାଲାର ଅବତାର ନେଇ ଡମ୍ବରୁ ବଜେଇ ସ୍ଵାଗତ କରୁଛନ୍ତି ସତରେ ମକୁ ମୁଁ କେତେ ଭାଗ୍ୟବାନ। ଭାଗ୍ୟବାନ ହେ ଦିଦି।
ବହୁତ ଭାଗ୍ୟବାନ୍। ତ ଏମିତି ହେଲା ଗୋଟେ ଜିନିଷ ଆଉ ଭଲ ହେଲା। ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା।
ହଁ।
ପରେ କଥା ହେବା ଆଉ ରଖୁଛି।
ହୁଁ।
ଉ କାଟନ୍ତୁ।